ହାଲୋ ହଁ କୁହ
ହୁଁ କୁହୁନୁ
ହଉ ଖାଇ ସାରିଲୁଣି?
ହଁ ଖାଇସାରିଲିଣି ଆଜି ମନଟା ଭାରି ଦୁଃଖ।
କାଇଁକି
ଝିଅଟା ଦେହ ଖରାପ ଲୋ ଝାଡ଼୍ ବାନ୍ତି ହଉଛି ତ।
କେମିତି ହେଲା?
କେମିତି କଣ ସ୍କୁଲ ଟା କାଲି ଯୋଉ ଖୋଲା ହେଲା ସ୍କୁଲ ପଳେଇଲା ସଖାଳେ ଖାଲି ଛତୁଆ ଖାଇକି ଯାଇଥିଲା ବୁଝିଲୁ କି ଛତୁଆ ଟା ଖାଇକି ଯାଇଥିଲା ତାପରେ ସେ ଯାଇଥିଲା ବସରେ ଯୋଉ ଓଲଟା ବସିକି ଯାଇଥିଲା ଗାଡିରେ ମାନେ ଅପୋଜିଟ ସାଇଡ୍ ଟା ତ ସେ ଯାଇକିନା ସ୍କୁଲରେ ବାନ୍ତି କରିଛି ବାନ୍ତି କରିଛି ସ୍କୁଲରେ ହେଲେ ମୋତେ ଟିକେ ଜଣେଇଥାନ୍ତେ ମ୍ୟାଡ଼ାମ ଝିଅ ବାନ୍ତି କରିଛି କଣ ସ୍କୁଲରେ କିଛି କହିନାହାନ୍ତି ତାପରେ ଆସିଛି ସେ ବାରଟା ବେଳକୁ ଟିଫିନ୍ ନେଇଥିଲା ଆମେ କଣ ଭାବିଛୁ ନା ନାଇନ୍ ଥାର୍ଟିରେ ଛାଡ଼ିଦେବେ ବୋଲି ଛାଡ଼ି ଦିଅନ୍ତ ପ୍ରିଭିଅସ୍ ଥର ନାଇନ୍ ଥାର୍ଟି ବାରଟା ବେଳେ ଛାଡ଼ିଲେ ସେ ବସ୍ ଆଣିକି ଛାଡ଼ିଲା ଡେ କେଆରେ ଡେ କେଆରେ ସେ ଆଉ କିଛି କହିନି ଖାଇଲା ପିଲା ଖେଳିଲା ବୁଲା ସବୁ ନର୍ମାଲ ତାପରେ ଦେଖିଲା ବେଳକୁ କାଲି ମୁଁ ପୁଣି ରୁଟି ମୁଁ ତାକୁ ମାକ୍ସିମମ୍ ଟାଇମ୍ ରାତିରେ ଟିକେ ଭାତ ଦିଏ କାଲି ରୁଟି ଖାଇଦଉ ରୁଟି ଖାଇଦେଲା ଯେମ ପୁରା ସକାଳୁ ଉଠିଲା ବେଳକୁ ପୁରା ପତଳା ଝାଡା ପତଳା ଝାଡା ମୁଁ ଏଠୁ କହିଲି କଣ ହଉଛି ବୋଧେ ଇଏ କଲେ ମାନେ କମିଯିବ ଘରକୁ ତ ଯିବ ଦେଖିଲା ବେଳକୁ ପୁଣି ପତଳା ଝାଡା ହଉ ହଉକା ସାଙ୍ଗେ ସାଙ୍ଗେ କଦଳୀ ଖାଇକି ବାନ୍ତି କଲା ବାନ୍ତି କଲା ଯେମିତି ପୁଣି ଥରେ ଭାତ ଖାଇବାକୁ ଦେଲି ଭାତ୍ ତ ଲେମ୍ବୁ ଆଳୁ ସିଝା ଦେଇଥିଲି ବେଶିକିଛି ଦେଇନି ପୁଣି ଯାଇକି ପତଲା ଝାଡା କଣ କରିବୁ କଣ ଘରକୁ ଯିବୁ ବୋଲି ଯାଇପାରୁନି।
ହଁ ଛୋଟ ଛୁଆ ଟା
ତାକୁ ତାପରେ ଏବେ ବା ମେଡିସିନ ଆଣିକି ଦେଇଛି। ଦେଇକି କୋଳରେ ଶୋଇ ପଡିଛି ଶୋଇ ପିଡିଲେ କାଳେ ଉଠିଲେ କମିଯିବ ଟିକେ।
ଇଏ ନଥିଲେ।
ତାପରେ ଖରା କଣ ହେଲା ଭଳିଆ ହଉଛି ଯୋଉ ସ୍କୁଲ୍ ଖରାରେ କଣ ହେଇଯାଇଛି ବାନ୍ତି ଝାଡ଼ନ୍ତି ଆଉ କଣ? ସେ ପାଣି ବହୁତ କମ ପିଏ ବହୁ ପାଣିମା ପାଣିବା କଥା ମୋ ଝିଅ କହିବୁନି ଆଉ ଯାହା କହିବୁ।
ସେ କାଇ ନେଲାରେ।
କମୁନି ନେଟୱାର୍କ ବୋଧେ ଟିକେ ପ୍ରୋବ୍ ରହୁଛି ସେଟ୍ ଶୁଭୁନି।
ହିଲି ଛୋଟ ଛୁଆ ନା। ସେମାନେ ଖରାଏତେ ସହିପାରିବେନି ଗରମ ସହିପାରିବେନି ଜଳିଆଁଶ କମିଯାଏ। ସେ ଗ୍ଲୁକୋଜ ଫ୍ଲୁକୋଜ ପିଇବେ।
ଗ୍ଲୁକୋଜ ନାଇ ଓଆରଏସ୍ ଦେଇସାରଲେଣି ଅଲ ଦେଢ ଲିଟର ଭଳିଆ ଓଆର ଏସ୍ ଦେଇଛି ମୁ ତାକୁ ପିଇବା ପାଇଁ। କହିଛି।
ସେ ଛୋଟ ଛୁଆ ନା ସେ କେତେ ସମ୍ଭଳିକି ଧରିକି ରହିବ। ଆଜି ପୁଣି ଆସିବାର ଥିଲା ବୋଧେ ତୋର।
ମୁଁ ବା ଯିବି ବୁଲି ସେଇ ଯା ମତେ ବାସକୁ କହୁଛନ୍ତି କାଲି ସକାଳେ ଯିବା ଆଉ ଯିବା। ଏ ହଡମୁହିଁ ଛୁଆତକୁ ନେଇ କୁଆଡେ ଯିବ।
ଆଉ ପୁଣି ଏମିତିଆ ଦେହାପ ହୋଇଛି।
ତାପରେ ଏଥିରେ ତୁ ନଗଲେ ବି ନହବ। ଜେଜେବାପା ନିଜ ଜେଜେବାପା କେମତି ଯିବୁନହିଁ ରହନି ଭ। ଭଗବାନ ମୋ ସହିତ ବହୁତ ପରୀକ୍ଷା କରୁଛ। ସବୁବେଳେ ମାନେ ଟେନସନ ଦେଉଛନ୍ତି ମତେ।
ନାଇ ତୁ କିଛି ଭାବେନ କିଛି ହବନି ଠିକ ହେଇଯିବ ତାପରେ ଜଲଦି ଠିକ ହୋଇଗଲେ ଆଜି ସନ୍ଧ୍ୟାସୁଧା ଦେଖ ଯଦି କଣ ହଉଚି ଠିକ ହଉଛି କଣ ସେଇ ହିସାବରେ ଆସିବୁ ନହେଲେ କାଲି ଆସିବୁ।
ସେ ବା ମୁଁ ଖାଲି ଆମେ ଇଏ ହଉଛି ଡିଷ୍ଟର୍ବାନ୍ସ ମୁଁ ତାଙ୍କୁ କହୁଛି ତମେ ଯା ତମେ ମନା କରୁଛ କାଲି ଯିବା କହିଲ କାଲି ଯିବ ମାନେ ନା ମୁଁ କାଲି ଯିବିନି ମୁଁ ଆଜି ଯବି।
କାଲି ଶନିବାର ଟାରା କେମିତି ଆସିବ?
ସେଇବା ଶନିବାରଟା ରେ କେମିତି ଯିବି ତା
ଆଜି ଆଜି ହଁ ଦଶ ଦିନା କେମିତି ଆସିବ ଆଜି ଏମତି ନଅ ଦିନରେ ତ ତୁଠକୁ ଡାକିଛନ୍ତି। ଶାଶୁ କହିଲେ ଆଜିହିଁ ଆସିବ। କାଲିକି। କାଲିିକି ଆସିଲେ ମାନେ ଭଲ
ହୁଁ।
ଝିଅ ଜ୍ୱାଇଁ
କଣ ହେଇଛି? କଣ ହେଇଛି?
ମୁଁ ନାତୁଣୀ, ଝିଅ ଜ୍ୱାଇଁ ମାନେ ତ ନଅ ଦିନିଆ ପୁରା ଡାକନ୍ତି ବା ସେ ଯାଆନ୍ତି।
ସେ ଆମର ବି ନଦିନ ଡାକିଛନ୍ତି। ମେନ୍ କଥା ହଉଛି ମୋ ଝିଅର ଦେହଟା ଖରାପ ତ ସେଥିପାଇଁ ମୁଁ ଚାହୁଁନି ମାନେ ମୁଁ ଚାହୁଁନି ନା ଦଶକୁୁ ମନା କରନ୍ତି ସେ ଝିଅ ପ୍ରତି ବହୁତ ସେନ୍ସିଟିଭ୍ ତାଙ୍କୁ ସବୁ ଜିନିଷ ଠିକ୍ ଝିଅ ଦେହ ଭଲ ନଥିଲେ ସେ ସରିଗଲା।
କଣ କହିଲୁ?
ବେଳେ ତୁ ନ ଯା ପଳେଇ ଆସ। ଆଉ ଝିଅକୁ ବସି ଧରି ଏ ଭାଇ କାଲି ଆସ୍ ଥିବେ, ତାର କେହି କମି ନଥିବ ସ ତା ସହିତ ଯଦି ହଉଛି ତ ଭଲ କଥା ଯଦି ନ ହଉଛି ତାହେଲେ ଉମ। କାଲି ପଳେଇ ଆସି ଝିଅକୁ ଧରିକି ଆସି। ସିଏ ଚଳିବ କିନ୍ତୁ ତୁ ଝିଅ ଟା ନା ଆଗେ ପଳେଇ ଆସିବା ଦରକାର ଆରୁ।
ସେଇବା ମୁଁ ସେଇୟା ଭାବି ଯଦି ସେ ଝିଅ ଦେହ ଯଦି ଆଜି ଭଲ ନ ରହିବ, ତ ମୁଁ କଣ କରିବି ନା ମୁଁ ପଳେଇ ଯିବି। ଟ୍ରେନଲେ ନାଟା ବସରେ ଝିଅକୁ ନେଇ କି ସେ କାଲି ତାଙ୍କର ଯିବେ ଆଉ
ହୁଁ।
ଆଉ ଯଦି ନ ଆସିବ ଜବ କଣ୍ଟିନିଅସ୍ ଥିଲେ, ଆମେ ଲୋକ କହିବେ ନା।
ଲୋକ କଣ କହିବେ? ଘର ଲୋକ କଣ କହିବେ? ତୁ ନିଜେ କହନି।
ମୋତେ ବହୁତ ଟେନସନ୍ ଜାଣିଛୁ ନା।
କହିବେ କି ଆଉ ଏତେ ଦିନ ହେଲା କିଛି ହଉନଥିଲା ଆଉ ନା ନା ।
ହୁଁ।
ମିଡ କତ ଅନେଇ କି ବଇଛନ୍ତି ଆଉ। ପଢ଼ିବା ପାଇଁ ବା
ସେଇୟା।
ଆଉ ଖାଇବା ଆଜି କଣ ଆଇଟମ୍ ହେଇଥିଲା।
ଆଇଟମ୍ ଆଜି କିଛି ବେଶୀ କରିନିରେ ମୁଁ ଘରକୁ ଯିବା ପାଇଁ କା। ହଁ ସେଥିପାଇଁ ବେଶୀ କିଛି ଆଇଟମ୍ କରିନି। ଯେହେତୁ ଘରକୁ ଯିବି ତ ଉମ ଭାତ, ଡାଲି, ଆଳୁଭର୍ତା କରି ଦେଇଥିଲେ। ବାସନ ଫା ହଁ ସବୁଗୁଡା ମାଜିମୁୁଜି ଇ କି ଯିବି କପଡା ସବୁ ତୋଳା ତୋଳି କରିକି ଯିବି ସେଥି ପାଇଁ କିଛି ବେଶୀ ଆଇଟମ୍ କରିନି।
ହାଁ ସବୁ ଆଇଟମ କଲୁ ନଷ୍ଟ ହବ ଆଇନ। ସେଠୀ ତ କେହି ରହୁନାହାନ୍ତି ନା।
କଣ ହେଇଛି।
ମୁ କଇଲି ସେଠି ତ କେହି ରହୁନାହାନ୍ତି ଏଇନା ସବୁ ଜିନିଷ କରିଦଲେ ନସ ଷ୍ଟ ହବ ନା ଜାହଲେ ତିନି ଚାରି ତିି ଦିନ ଏଇନା ରହି। ତ କେତେ ଟା ରେ ରହିବ ଘର ଆଉ ଆଉ ଦିଟା ଅସ୍ତ୍ରୁ ଯିବିନି।
ଆଁ।
ମୁ କଇଲି ଶାଶୁ ନା ଯିବେନି।
ନାମ।
ଆଉ ସେପଟ କଣ ବାଣ ଫୁଟୁଛି ନା କଣ ସାଉଣ୍ଡ ଶୁବୁଛି।
ବାଣ ସାଉଣ୍ଡ।
ଖଟ ଖଟ ଖଟ ଖଟ ଗୋଟେ କଣ ହଉଛି।
ହୁଁ ମୁ ଭାବିଲି ବୋଧେ ବାଣ ଆଉଣ୍ଡ ହଉଚି କୋଉଠି ବାହାଘର ଫଆଘର ହଉଛି ବୋଧେ। ହାଲୋ ଆଉ ଭାଇ ଡିଉଟି ଯାଇଛନ୍ତି।
ହଁ ସେଠ ଡ଼ିଉଟି ଯାଇଛନ୍ତି।
ଆଁ ଆଁ?
ଭଏସ୍ କଟୁଛି ରେ।
ଆଜି ତୁ ଡିଉଟି ଯାଇନୁ କି।
ମୁଁ ଯାଇନି ନୁହେଁ ମୁଁ ଭାବିଥିଲି ଫାଷ୍ଟ ଆୱାର୍ ଟା ଅଫିସ୍ ପଳେଇବି ବୋଲି ହେଲା ତାପରେ ଦେଖିଲା ବେଳକୁ ଝିଅ ସକାଳୁ ଝାଡ଼ା ବାନ୍ତି କଲା ଯେ ମୁଁ ଆଉ ଅଫିସ କଣ ଯିବି ମୁଁ ବା ତାକୁ ଘରେ ମୋବାଇଲ ଦେଲି ଦେଖିବା ପାଇଁ ଦେଇ ଦେଇେଇକିନା ପଳେଇଲି ମେଡ଼ିସିନ। ପାଇଁ ମୁଁ ତାକୁ ଆସିଲା ବେଳକୁ ବାଥରୁମ୍ ଖୋଲା କରିଦେଇଛି ଲାଇଟ୍ ଫ୍ୟାନ ବାଥରୁମର ଦେଇ ଦେଇଛି ମୁ କହିଲି ଯିବୁ ଲାଟିନ ଯଦି ଲାଗିଲା ଯୋରେ କରିବୁ ହେଲା ତାକୁ କଣ ହେଇଛି? ନା ଜୋରେ ଲାଟିନ ଲାଗିଛି ସେ ଯାଉ ଯାଉକା ବାଥରୁମ୍ ବାଟରେ ହେଇ ଯାଇଛି ବୁଝିଲୁ ବାଟରେ କରିଦେଇକି କାନ୍ଦୁଚି ଆଉ।
ଛୋଟ ଛୁଆଟା ସେ
ହଁ ତାପରେ ଆଇଲା ପରେ। ମେଡ଼ିସିନ ଦେଲି ମେଡ଼ିସିନ ଯେମିତି ଟିକେ ଖାଇଚି ତାକୁ ଶୁଆଉଛି ପକଉଛି ଶୋଇ ନିଦ ହେଇଗଲେ କାଳେ ଟିକେ ମେଡ଼ିସିନଟା ବଡ଼ିରେ ଭିଜିଗଲେ କମିବ କି କଣ ଭଗବାନଙ୍କୁ ଜଣା ପ୍ରଭୁ କଣ କରୁଛନ୍ତି କଣ ଚାହୁଁଛନ୍ତି ସେ ମହାପ୍ରଭୁଙ୍କୁ ସବୁ ଜଣା।
ନାଇ ଭଲ ହେଇ ଯିବ ଟେନସନ୍ ନେ ନା ଭଲ ହେଇଯିବ। ଏ ଟିକେ ସିଜିନ ଚେଞ୍ଜ ହଉଚି। ଚି ନା। ତା ପରେ ଦୁଇରେ ଆଉ। ଯୋଉ ଖରା ଗରମ ବି ବହୁତ ଅଧିକ। ଛୁଆ ଗୁଡାକ ଏତେ ସହଜରେ ମାନେ ହଣ୍ଡେଲ କରିପାରନ୍ତି।
ଖରା ଟା ଆମେ ଭଳିଆ ତ।
ଆଉ ଗାଁକୁ ଆସିଲେ ତାହଲେ ଆସିବ ବୁଲିବା ଲାଗି।
ହୁଁ ହୁଁ।
ଗାଁକୁ ଆସିଲେ ଆସିବ ବୁଲିବା ପାଇଁ।
ଦେଖିବା କଣ ସିଚୁଏସନ ଦେଖୁଚୁ ତ ଛୁଆ ଦେହ ଖରାପ ନିଜେ ଯିବା କାଠିିକର ପାଠ ହେଇଗଲାଣି ମୁ ବୁଲିବା ପାଇଁ କଣ ଯିମି କହୁନୁ ଆକ୍ଚୁଆଲି ମାଆ ହବାର ଗୋଟେ ଜିନିଷ ହଉଛି ବହୁତ କଷ୍ଟରେ ଆମେ ମାନେ ତୁ କେବେ କେବେ ଭାବୁଥିବୁ ରାଗୁଥିବୁ ମୋ ମାଆ ମୋ ପାଇଁ କଣ କରିଚି ବାପା କଣ। କରୁଛନ୍ତି। କିନ୍ତୁ ମୁଁ ଏବେ ରିଅଲାଇଜ୍ ଏତେ ମାତ୍ର ରେ କରୁଚି ମାନେ ତୁ ଇମାଜିନ ବି କରି ପାରି ବୁନି। ବହୁତ୍ ବହୁତ୍ କଷ୍ଟ ବାପ ମା ହବା।
ଆମେ ଆମେରୁ ଆମ
ହଁ
ଛୋଟ ଥିଲେ ଆମେ ଆପଣ ଆମ ୋ ଉପରୁ ଅ
ସେବା।
କରିବା ମୁ ଖ ସଭାର ଚାଲେ
ଏଇଆ ହଉଛି କଥା ଆଉ-
ଆଉ ଗ ଫେିବ
କଣ କହିଲୁ?
େ ଛୋଟା ଛୁଆ ଙ୍କୁ
ସେ ମତେ ଝିଅ ଦେହ ଖରାପ ହେଲେ, ମତେ ବେଶୀ କଷ୍ଟ ଜାଣିଛୁ ନା, ବହୁତ କଷ୍ଟ ସେଟା ମୁଁ କାହାକୁ କହିପାରେନି ମନ ଦୁଃଖ ମାନ ଅଲଗ ପ୍ରଖ
କଣ କରିବୁ ଭଗବାନ ସବୁବେଳେ ଛୁଆଟା ଦେହ ଖରାପ କରୁଛନ୍ତି। କଣ କରିବୁ କହୁନୁ, ସବୁବେଳେ ଛୁଆ ଦେହ ଖରାପ।
ଶୋଇଲାଣି କଣ କରୁଛିି ଏବେ
ଶୋଇଛି ତାକୁ ମୁ ହଲେେଇ ହଲେଇ ଶୋଇବାକ ସହଜେ ଶୋଇବ, ଶୋଇବନି ସହଜେ।
େ ସ
ହୁଁ
ସେ ଜଲଦି ଶୁଏନି
ଆ ସେଟେ ଛୁଆ ବେଳେ ଆମଗକୁ କେଉଁ ନିଦ ଲାଗୁଥିଲା ତାକୁ ଯା ନିଦେ ଲାଗିବ।
ଆ ମାନେ କଣ ମୋର ମନେ ଅଛି ତ ତୁ ଛୋଟବେଳେ କଣ କରୁଥିଲୁ, ଶୋଉଥିଲୁ ତୁ ଖରାବେେଳେ।